ହଁ ଆଡ କହୁଛି
ହ୍ୟାଲୋ ହ୍ୟାଲୋ ଆପଣ ଏବେ ଉଠିଲେଣି ହ୍ୟାଲୋ
ହଁ ହାଲୋ କୁହନ୍ତୁ
ଆପଣ ଏବେ ବିଛଣାରୁୁ ଉଠିଲେଣି
ବିଛଣା ଉଠିବି ପାଞ୍ଚ ଚାରିଟା ରାତିରେ ଉଠିକି ଚାରିଟା ଉଠିକି ଚାଲିକି ପାର୍କ ଆସିକି ସବୁ କାମ ସାରିକି ଜଳିଖିଆ କରିସାଇନି ନି ଉଠିନି ଏପର୍ଯ୍ୟନ୍ତ ଶୁଇଁଛି
କାଲି ରାତିରେ ଶୋଇ ନଥିଲେ ନା କଣ?
ମୁଁ ସବୁଦିନ ଉଠେ
ପାସ୍ତାରୁ ଉଠୁଛନ୍ତି ନାଇଁ
ଚାରିଟା ରୁ ଉଠିବି
ଆଚ୍ଛା ଉଠିକି କଣ କରନ୍ତି?
ଉଠିକି ମୁଁ ପାର୍କ ଦାସ ପତ୍ର ଘଷି ଘର ଉଳେଇ ମୁଣ୍ଡ କୁଣ୍ଡେଇ ଯାଏ ପାର୍କ ପାର୍କ ଫୁଲ ଆଣିକି ଠା କୁର ପୂଜା କରେ ତାପରେ ଜଳଖିଆ କରେ ଉ ପୁଅ ଖାଇକି ଗଲାଣି ଆଉ ଏଠୁ ପୁରୀ କରିକି ବର୍ଷା ପାଗ ଏଇ ଛୁଆ ଉଠିବେ ଆଉ ଦି ଖଣ୍ଡ ଖାଇବେ କଦେଇଛିି ଆଉ ଅଟା ଦଳୁଛି ପୁରୀ କରିଦେମି ଡାଲମା କରିଦେଇଛି ଖାଇବେ ଆଉ
ଆପଣ ଯୋଉ କହିଲେ ଯେ ପାର୍କ ଯାଆନ୍ତି ଫୁଲ ତୋଳନ୍ତି ଆପଣ ପାର୍କ ରେ କଣ ଯମା ଚାଲନ୍ତିନି
ଚାଲିକି ତିନି ରାଉଣ୍ଡୁ ଚାଲିକି ଫୁଲ ତୋଳିକି ଆସେ
ତିନି ରାଉଣ୍ଡ ମାନେ ତିନି ରାଉଣ୍ଡ ମାନେ କେତେ ବାଟ ହବ?
ତିନି କିଲୋମିଟର ହେଲାଣି ଆ କମ ହେଲାଣି ନା
ତିନି କିଲୋମିଟର ସକାଳୁ ଚାଲୁଛନ୍ତି ତାହେଲେ ଆପଣଙ୍କ ଦେହ ତ ବହୁତ ସୁସ୍ଥ ଥିବ
ହଁ ଆଉ ସନ୍ଧ୍ୟା ବେଳେ ବି ସେମି ଚାରିଟା ବେଳେ ତିନିଟା ଵେଳୁ ଚାଲେ ସକାଳ ତିନିଟାଉ ଚାଲେ
ଆରେ ଆପଣଙ୍କ ଯୋଉ କହିଲେ ପୁଅ ଖାଇକି ଗଲେଣି ପୁଅ କୁଆଡେ ଦୂରକୁ ଗଲେ ନା କଣ
କହିପାରିବିନି କୁଆଡେ ଗଲେ ତ ସକାଳୁ ସିଏ ଖାଇଦେଇକି ଯିବ ହେଇଗଲାଣି ତାର ଖାଇବାକୁ ବଢି ଟମାଟର ଭେଣ୍ଡି ଭାଜିଦେନି ଦଳିଦେନି ଆମ୍ପ ଛୁଇ ତରକାରୀ ଥିଲା ସେଦେଇ ଦେମି ସେ ଖାଇଦେଇକି ପଳେଇ
କଣ ଖାଇଗଲେ ପୁଅ?
ସେ ପଖାଳ ଭାତ ଖାଇକି ଗଲେ
ଓହୋ ସକାଳୁ ପଖାଳ ଭାତ ଖାଇଗଲେ ସେ ପଖାଳ ଭାତ ଖାଇବା ପାଇଁ ରାଜି ହଉଛି ସକାଳୁ।
ଆଉ ସେ ଏତେ ସକାଳ ମୁଁ କଣ କରିକି ଦେମି ସେ ଚ ପାଞ୍ଚଟାରେ ଯିବ ଛଅଟାରେ ଯିବ ସେ ପଖାଳ ଦିଟା ଖାଇଗଲେ ଦିନ ମାନେ ତାର ଇଏ ଆଉ ପିଠା ମୁଁ କରେ ବିରି ଚାଉଳ ଭେଦେଇ ନିଥିନି। ମନେ ନାହିଁ ଆଉ ରୁଟି ଏତେ ସକାଳ କରିକି ଦବାକୁ ଫେର ଟାଇମ ଦରକାର ନା ଆଉ
ସେ ସେ ଏବେ ଯୋଉ ଆପଣ କହିଲେ ପୁରୀ ତିଆରି କରୁଛନ୍ତି ମାନେ ଆପଣଙ୍କ ପିଲା ଖାଇବା ପାଇଁ ନା କଣ?
ମାନେ ପାଗ ଦେଇଛି ତ ଚାଉଳ ବିରି ଚାଉଳ ସବୁ ସବୁବେଳେ ଆମର ଥାଏ ଆଣ ଆଉ ଯ ଆଉ ପକେଇ ନେଇ କାଲି ମନେ ନାହିଁ ଅଟା ଦିଟା ଦଳିଦେନି ମୁ ରୁଟି କରିବା ପୁରୀ ଟିକେ କରିଦେବି ଗଲା ଡାଲମା ଅଛି ଖାଇଦେବେ ଆଉ।
ଆଚ୍ଛା ତମ ପୁଅ ଯଦି ଜାଣୁଥିବ ଯେ ତମେ ପୁରୀ କରି ଖାଉଛ ସେ ଖରାପ ଭାବୁନଥିବ ତ ମତେ ପଖାଳ ଭାତ ଦେଇକି ସେମାନେ ପୁରୀ ତିଆରି କରି ଖାଉଛନ୍ତି ଖରାପ ଭାବିବନି।
ନା ସିଏ ଭାବିବନି।
କେମିତି ଜାଣିଲେ ଆପଣ ଭାବିବେନି ସେ ଆପଣ କଣ ମୁହଁରେ କହିବେ ଯେ ତମେ ପୁରୀ ଖାଉଛ ମତେ ପଖାଳ ଭାତ ଦଉଛ ବୋଲି।
ଆଉ ସିଏ ରହୁନି ଏତେ ଭୋରରୁ ଯାଉଛି ଆମେ କଣଦମି ତାକୁ ଖାଇବାକୁ କରିକି। ଟାଇମରେ ହେଲେ ସିନା ମୁଁ କରିକିଦେମି ନା ଆଉ ସକାଳୁ ପାଞ୍ଚଟାରେ ଯିବ ଚାରିଟାରେ ଯିବ ଛଅଟାରେ ଯିବ ମୁଁ ଫେର କରିପାରିଲେ ହବ ନା ଆଉ। ଖରାପ ଭାବିବ।
ନା ନା ମୋ କଥା ବୁଝିଲେନି ମାନେ ସେ ମନରେ କହିପାରୁନଥିବ କିନ୍ତୁ ମନ ଭି ରେ ଖରାପ ଭାବୁଥିବ ସେମାନେ ପୁରୀକୁ ଜଳଖିଆ କରି ଖାଉଛନ୍ତି ମତେ ପଖାଳ ଭାତ ଦେଲେ ସକାଳୁ ଆଉ ଏମିତି କଣ କାଳେ ଭାବୁଥିବ ଯଦି ମୁଁ ଭାବୁଛି କାଳେ ଆପଣଙ୍କ ପିଲା ନ ଭାବି ପାରୁଥାଏ କିନ୍ତୁ ଯଦି ଭାବୁଥିବ ମୁଁ ସେ କଥା କହୁଥିଲି।
ଆଉ ଭାବିନେ କଣ କରିମି? ମୁଁ ଏତେ ସକାଳୁ ଫେର କରିକି ଦେଇ ପାରିଲେ ହବ ନା ଆଉ ଏ ଏକୁଟିଆ ଲୋକ ସମସ୍ତେ ଶୋଇଥିବେ କନେ ସିନା ଏତେ ସକାଳୁ।
ଆଚ୍ଛା ଆଚ୍ଛା ଆଚ୍ଛା ମୁଁ କହୁଥିଲି ଯୋଉ ପୁରିଟା ଆପଣ ତିଆରି କରୁଛନ୍ତି ଏ ପୁରିଟାକୁ କେମିତି ଆପଣ ତିଆରି କରନ୍ତି ମତେ ଟିକେ କହିଲେ?
ପୁରୀ ମଇଦା ଆଉ ମେଥି ପତ୍ର କଳା ଜିରା ଦିଟା ପକେଇଦେବେ ଅଟା ଟିକେ ଚାରି ଭାଗ ତିନି ଭାଗ ଅଟା ନେବେ ଭାଗେ ମଇଦା ନେବେ ମେଥିପତ୍ର କଳା ଜିରା ଟିକେ ପକେଇଦେବେ ଲୁଣ ଅଳ୍ପ ଝିଲେ ନାକୁ ଚିନି ଟିକେ ପକେଇବେ ଲାଲ ହବ ପୁରିଟା ଦଳିକି କରିବେ ସାଙ୍ଗେ ସାଙ୍ଗେ ଆଉ
ମାନେ ତାକୁ କେମିତି ଦଳାଯାଏ ଦଳାଯିବା ଟା କେମିତି ହବ?
ପାଣି ପକେଇକି ଦଳିବ ତେଲ ପକେଇବେନି ତେଲ ଦେଲେ ନରମ ହେଇଯିବ ଲାଗି ଯାଉଛି ଖାଲି। ବେଲିଲା ବେଳେ ଲାଗ ଯିବ ଲା ବେଲି ହବନି। ସେନି ଦଳିବେ ଗୋଳା କରିକି ତେଲ ତାତିଲେ ଛାଣିବେ ଆଉ କଣ? ତେଲ ଦେଇକି ଦଳିବେନି। ଦଳିକି ସାଙ୍ଗେ ସାଙ୍ଗେ କରିବେ ଦଳିକି ସାଙ୍ଗ ଯେମିତି ଦଳାଯାଏ ସେମିତି ଦଳିବେ ଦଳିକି ସାଙ୍ଗେ ସାଙ୍ଗେ କରିବେ କିଛି ଅସୁବିଧା ନାହିଁ।
ନାଇଁ କେତେ ସମୟ ଦଳିବାକୁ ପଡିବ ମୋ କହିବା କଥା।
ମୁଁ କଣ ଟାଇମ କଣ ଦେଖିଛି ଅଟାଟା ହେଲା ଭଳିଆ ଦଳିବ ଆଉ।
ତାପରେ ତାକୁ ତାପରେ ତାକୁ ଛୋଟ ଛୋଟ ଗୁଳା କରିଦେଇକି ତାକୁ ବେଲିବ ମାନେ ତେଲ ପକେଇକି ବେଲିବ ନା କଣ?
ହଁ ତେଲ ଦେଇକି ଟିକେ ବେଲିବ ଆଉ ଲାଗିବନି ହେଲା
ମାନେକଙ୍ଗ ମୁଁ ତମକୁ କହିଆ କଥା କଣ ମାନେ ଆମ ଘରେ ବି ପୁରୀ କରୁଛନ୍ତି ମୁଁ ଖାଉଛି। କିନ୍ତୁ ଯୋଉ ଭୋଜି ଫୋଜିରେ ଯୋଉ ପୁରୀ ହଉଛି ସେ ବହୁତ ସଫ୍ଟ ରହୁଛି ବହୁତ ଖାସ୍ତା ଲାଗୁଚି। ଆଉ ଖାଇବାକୁ ବହୁତ୍ ଟେଷ୍ଟି ଲାଗୁଛି ହଁ କିନ୍ତୁ ସେଇ ଉପାୟ ଟାରେ କେମିତି କଣ ପୁରୀ ଟେ ତିଆରି କରୁଛନ୍ତି ଦୋକାନ ମାନଙ୍କର ସେମିତି ପୁରୀ ସାଙ୍ଗେ ସାଙ୍ଗେ ଦେଖିକି କରିବ ପୁରା ବଢିଆ ମୂସ ମୂସ ଖାସା ହଉଛି ପୁରା ଖାଇବା ପାଇଁ। କିନ୍ତୁ ଆମ ଘରେ ଟିକେ କାଇଁ ପୁରୀ ଟିଏ ମତେ ସେମିତିଆ ଟେଷ୍ଟ ଲାଗୁନି।
ସିଏ ଅଧିକା ଟିକେ ମଇଦା ଦେଇି ଅଧିକା ମଇଦା ଦେଇ କରୁଛନ୍ତି ସାଙ୍ଗେ ସାଙ୍ଗେ ଆଉ। ତେଲ ଦେଇକି କରୁଛନ୍ତି ଖାସ୍ତା। ତେଲ ଦେଇକି ଅଟା ମଇଦା ଟାକୁ ଘଷୁଛନ୍ତି ଶୁଖୁିଲା ହାତରେ। ସେ ତେଲ ପିଇଗଲେ ସେ ଦଳିକି କରିବେ ସିଏ ଫଟାଫଟ ବେ ସିଏ ସାଙ୍ଗେ ସାଙ୍ଗେ କରିବେ ଆମର ମୁଁ ଏକୁଟିଆ ଛଗେଇ ଲାଗିବେନି ବେଲିକି ଥାକେ ନେବି। ପୁଣି କରିସାରିକି ଆଉ ଥାକେ ବେଲବି ସେ ଲାଗିଯିବ। ଦୋକାନୀ କଣ ସାଙ୍ଗେ ସାଙ୍ଗେ ବେଲେ ସାଙ୍ଗେ ସାଙ୍ଗେ କଲେ ମଇଦା ଟିକେ ଭାଗ ଅଧିକା ଦଉଛନ୍ତି। ସେ ସଙ୍ଗେ ସଙ୍ଗେ ହେଇଯାଉଚି।
ତା ଆଉ ଗୋଟେ କଥା ହଉଛି ଯେ ଆମ ଘରେ କଣ କରନ୍ତି ନା ଅ ଅଟାକୁ ଦଳିକି ତାକୁ ଫ୍ରିଜ ରେ ରଖି ଦଉଛନ୍ତି ରାତିରେ ମାନେ କିଛି କ ଥିବେ ଆଉ କିଛି ରଖିଥିବେ ମୁଁ ଥରେ ମନା କଲି ମୁଁ କହିଲି ନାଇଁ ମୁଁ ମୋବାଇଲରେ ଦେଖିଥିଲି ଅ ଟା ଗୁଳା ଫ୍ରିଜ୍ ରେ ରଖି ଖାଇଲେ ଦେହ ଖରାପ ହୁଏ ଆଉ ତମେ ଏମିତି କାଇଁ କରିଛ? ଆଉ ସେ କହୁଛନ୍ତି ଆମେ ସକାଳୁ ସାଙ୍ଗେ ସାଙ୍ଗେ ଦଳି କରିପାରିବୁ ନା। ମୁଁ କହିଲି ନାଇଁ ନାଇଁ ସେମିତି କରିବିନି ଯେତିକି ଖାଇବା କଥା ତମେ ସେତିକି ଦଳିବ ଆଉ ତା କରି ଖାଇବ ଆଉ ସେମିତି ଖାଇଲେ ତମ ଦେହ ଖରାପ ହବ ଏଟା ସତ ନା ନାଇଁ କଣ?
ଆଉ ଦେହ ଖରା ଟିକେ ବଳି ପଇଲା ଆଉ କଣ ଖୋପଡ଼ି ଦବ ନା। ଆଉ ଦେ ରଖିଦେଲୁ ଆଉ ଫ୍ରିଜ୍ ଟା ହେଇଛି କଣ ପାଇଁ ରଖିବା ପାଇଁ ହେଇଛି ନା ଆଉ କଣ ଓଁ କିଲେ ନା ଦେଢ କିଲୋ ରହୁଛିି ଦିଟା ତିନଟା ଗୁଳା ରହିବ କି ଚାରିଟା ପାଞ୍ଚଟା ହବ ରୁଟି ରହିବ ଆଉ ଓଁ ପୋଳାଇ କରିକି ରଖୁଛନ୍ତି ନା ଖାଉଛନ୍ତି ସବୁ ଜିନିଷ ତ ସେମିତି ରହେ। ଫ୍ରିଜ୍ ରେ ରହିନେ ତ ଖରାପ ହୁଅନ୍ତା ଆଉ ସବୁ ଜିନିଷ ରଖି ଫେରେ ଖାଉଛନ୍ତି କେମିତି ଖାଲି ଅଟାଗୁଳା ରହିନେ ଯୋ ଖରାପ ।
ନା ମୁଁ ଥରେ ମୋବାଇଲ ରେ ପଢୁଥିଲି ଯେ ସେ ଲେଖୁ ଲା ଅଟା ଗୁଳା ଯଦି ତମେ ଦଳିକି ରଖିବ ସେଟା ତାପଦିନ କରି ଖାଇଲେ ସେଥିରେ କଣ ଗୋଟେ କଣ ଫର୍ମେସନ ହୁଏ ଏଟା ଖରାପ ଦେହ ପାଇଁ ବୋଲି। କହୁଥିଲେ।
ଏ ମୋବାଇଲ୍ ରେ ସବୁ କହୁଛି। ଏ ଭଲ କହୁଛିୁ ଖରାପ କହୁଛିୁ ଫିଜ୍ ଟା ହେଇଛି ଭଲ ମନ୍ଦ ପାଇଁ ରଖିବ ଖାଇବ। ଆଉ ଗୋ ଦିହ ଖରାପ ରୋକ ଆଠ ଦିନ ନା ପନ୍ଦର ଦିନ ନା ମାସେ ରଖୁଛୁ ଆମେ। ଏଦି ଆଜି ସକାଳେ ରଖିବୁନି କି ରାତିକି କରିଦୋବୁ ରାତିରେ ରଖିଦୋବୁ ସକାଳେ କରିଦବୁ ଆଉ। ବଳି ପଇିଲା ଶୁଖିଲା ରୁଟି କରି ରଖିଦେଲେ ଖାଇବେନି କହିବେ ଶୁଖି ଯାଉଛି। ଏ ଦିଟା ଗୁଳା ବଳି ପାଇଲା ରଖିଦେଲୁ ଖାଇଦେଲୁ ଆଉ କଣ ପୁଳାଏ ପୁଳାଏ ରଖୁଛି ନା
ଆଛା ଯୋଉ କଥା କୁହନ୍ତି ଯୋଉ ତମେ ରୁଟି ତିଆରି କଲେ ପ୍ରଥମ ରୁଟି ଗାଇକି ଦବ ଲାଷ୍ଟ ରୁଟି କୁକୁରକୁ ଦବ ଏମିତି ଆପଣ କରନ୍ତି।
ହଁ ମୁ ଦିଏ ବେଳେ ବେଳେ ଆଉ ବେଳେବେଳେ ନାଇଁ ଆମର ତ ସବୁବେଳେ ରୁଟି ହୁଏନି।
କାଇଁ ଆପଣ ଆପଣ ଛୋଟ ଛୋଟ ରୁଟି କରିକି ପ୍ରଥମ ରୁଟି ଟାକୁ ରଖିଥିବେ ଗାଈକି ଦେବେ ଲାଷ୍ଟ ରୁଟି ଟା ରଖିଥିବେ କୁକୁରକୁ ଦେବେ ଆପଣ ସେମିତି କରୁନାହା ନ୍ତି ସେଇ ଗୋଟାଏ ରୁଟି କି ଅଧା ଅଧା କରିକି ସେମାନଙ୍କୁ ଖାଇବାକୁ ଦେବେ ସେଟାରେ କେତେ କାରଣ ଆପଣଙ୍କ ପିଲା ନସ୍ ଷ୍ଟ କରୁଚନ୍ତି ବଳୁଥୁବ ଫୋପାଡୁଥିବେ ତେଣୁ ସେମିତି କଲେ ଉଁ ପିଲାମାନଙ୍କୁ ତାଙ୍କୁ ତାଙ୍କୁ ବି ଜିବକୁ ଦୟା ହବ ଗୋଟେ ଠାକୁର ବି ତମ ପ୍ରତି ଗୋଟେ କୃପା କରିବେ। ଏମିତି କରୁନାହାନ୍ତି।
ହେଲ ଦିଏ ଯେ ଆମର ଯୋଉ ଦିନ ରୁଟି ହୁଏ ଦିଏ ଆଉ ସବୁଦିନ ଆମର ରୁଟି ହୁଏନି। ଆଉ ହଁ
ନାଇଁ ଯେବେ ରୁଟି ଯେବେ ରୁଟି ତିଆରି କରିବ ଦବ। ଅନ୍ୟ ଦିନ ଯେତେବେଳେ ଭାତ କଲ ଆଉ କ ଦବନି ଆଉ କଣ।
ଆଉ ରୁଟି ଯୋଉଦିନ ହୁଏ ଦିଏ।
କାରଣ ଦେଖ ସେମାନଙ୍କର ବାପ ମା ନାହାନ୍ତି। ଘର ଦ୍ୱାର ନାଇଁ କି ଜମିବାଡ଼ି ନାଇଁ କି ଛି ନାଇଁ ସେମାନେ ଫୁଣି ତମ ଉପରେ ସବୁ ଯେ ଏଇ ମନୁଷ୍ୟ ଉପରେ ନିର୍ଭର କରି ବଞ୍ଚୁଚନ୍ତି ନା ଆଉ।
ହଁ ମ୍ ଦିଆଯାଏ କୁ କୁକୁରକୁ ଫୁକୁରକୁ ଆମର ଖାଦ୍ୟ ଦିଆଯାଏ ଭାତ ଫାତ ଦିଆଯାଏ ଆଇଁଷ ହେଲେ ଦିଆଯାଏ। ରୁଟି ଏ ଯୋଉଦିନ କରେ ଦିଏ ଗାଈ ଭାତ ଦିଏ ଗାଈକୁ।
ଆଜି ତ ମଙ୍ଗଳବାର ଆପଣ ମନ୍ଦିର ଯାଇଥିଲେ?
ବର୍ଷା ତ ହଉଚି ସଖାଳୁ ଆଉଁ ଯିବୁ କେମିତି?
ମାନେ କେତେବେଳୁ ବର୍ଷା ହେଲାଣି?
ବର୍ଷା ସାଢ଼େ ଚାରଟା ରୁ ହେଲାଣି। ଛାଡ଼ୁନି ଆଉ କଣ ହଁ ଆଉ କୁଆଡ଼େ କଣ ବର୍ଷା ହଉଚି ପା ଏ ପର୍ଯ୍ୟନ୍ତ। ଓ ହ
ସେ ବର୍ଷା କଣ ଛାଡ଼ୁନି ଟୋଟାଲି?
ବର୍ଷା ତ ହଉଚି ଛ ଛାଡ଼ୁ ନେଇ ଅ ହଉଚି ତ ଏପର୍ଯ୍ୟନ୍ତ ଆଉ ଛାଡ଼ି ନେଇ କହିଥିଲା ତ ବର୍ଷା ହବ ବୋଲି ଆଉ। ହଁ
ମାନେ ଆକ୍ଚୁଆଲି କାଲି ତମର ଗଲା ଆ ଆ ଆ ସ ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମାରେ ବର୍ଷା ହେବା କଥା କେତେ କୁଆଡ଼େ କଣ ହେଇଥିବ। ଆଉ ତମ ଜାଗାରେ କାଲି ବର୍ଷା ହେଇଥିଲା?
ଅଳ୍ପ ଟିକେ ଟିକେ ହେଇଥିଲା ଯେ ସ୍ନାନ ପୁର୍ଣିମାରେ ଏଇଭଳିଆ ବର୍ଷା ହେଇଥିନେ ଲୋକ ଦେଖି ପାରିନଥାନ୍ତେ। ଜଗନ୍ନାଥ ଅ ଅ ଉଁ ସେଇଥିପାଇଁ ସେ କାଲି ହେଲାନେଇ ଟିକେ ଟିକେ ଛି ଞ୍ଚି ଦେଇକି ଆଜି ଜୋରରେ ଚାଲଚି ଆଉ।
ମାନେ ଖାଲି ବର୍ଷା ହଉଚି ନା ବିଜୁଳି ଘଡ଼ ଘଡ଼ି ମାରୁଚି?
ନା ନା ଖାଲି ବର୍ଷା ହଉଚି ବିଜୁଳି ଘଡ଼ଘଡ଼ି ନାଇଁ।
ମାନେ ଜୋର ବର୍ଷା ନା ଅଳ୍ପ ଅଳ୍ପ ବର୍ଷା ସେମତି ଲଗେଇ ଚାଲଚି ବର୍ଷା।
ହଁ ଜୁଅର ଟିକେ ହଉ ଚି ଯିମିତି ଘରୁ ବାହାରି ହେବନି ହଉଚି ତ ଆଉ।
ଆଉ ତାହାଲେ ତ ପିଲାମାନେ ଯିବା ଆସିବା କରିବାକୁ ଅସୁବିଧା ହବ?
କଣ କରିବେ କେଜାଣି ଆଜି ଯିବେ କି ରହିବେ କେଜାଣି କଣ କରିବେ। ଉଠିିନାହାନ୍ତି ତ ଏ ପର୍ଯ୍ୟନ୍ତ ଶୋଇଚନ୍ତି ବର୍ଷା ପାଗ ହଉଚି ବୁଲି ଆ ହ
ତମେ ଜଳଖିଆ ପତ୍ର ଖାଇସାରିଲଣି।
ନା ନା ମୁଁ ଚା କରିକି ପିଇଥିଲି ଟିକେ।
ହଉ ହଉ ହଉ ପରେ କଥା ହବା ମୁଁ ରଖୁଛି।
ହଁ ହଁ।
ଠିକ ଅଛି ଠିକ ଅଛି।